କଣ କରଛୁ?
କିଛି ନାହିଁ ଏଇଠି ଟିଭିି ଦେଖୁଛି। ଏଠି ବସିକି ଟିଭି ଦେଖୁଛି।
ହଁ ରିତୁ ଗଲାଣି।
ସେ ଯାଇଛି ସାଇନୀ ମାରି। ଆସିବ ଅବିକା ମ ସାଙ୍ଗେ ସାଙ୍ଗେ।
ଆଉ କାଲି ପଇସା ଡିପୋଜିଟ କଲାଇଁ।
ହଁ। ଆଜି କାଲି କଲା ହାଁ।
ହ।
ଆଉ ତୋ ପୁଅ ଟିଇସନ ଯାଇଚି କି?
ଆସି ସାଇଲାଣି।
ଆ ଗେ। ହଉ।
ହେ ପାରି ଦେଇଥିବୁ ପିଜୁଳି ମୁଁ ଘିଅ ପାଇଁ ପଠେଇଲେ କାହାକୁ ଦବୁ।
ହଉ କଞ୍ଚା କଞ୍ଚା ପାରି ଦେବି।
କଞ୍ଚା ପାଚିଲା ମିଶେଇ କି ପାରିବୁ।
ପାଚିଲା ରା ଦେଖିବୁ ପୋକ ଥିବ କଣ ଟାଣେ ରା।
ହଁ।
ପୁୁରା ପାଚିଲାରା ପୋକ ବାହାରିବ ଟାଣେ ରା ବାହାରିବନି।
ଆଉ ପୁରୁଣି ଶାଗ ଗଲେ ଆଣିଦବୁ ତୁଳି କି।
କାଲି ସକାଳେ ତାହେଲେ ଆଣିଦେବି ଉପାଡିିକି ଆଣିଦେବି ତୁ ତୁ ବାଛିବୁ କି?
ହଁ।
ହଉ। ଜରି ନେଇଥିବି ଯେ ଉପାଡିକି ଆଣିଦେବି ତୁ ବାଛିବୁ ସକାଳେ ଗାଧେଇ ଗଲେ ଆଣିଦେବି ତାହେଲେ। ତୋଳି କି ଆଣିବହବ ଯେ ଦେଖିଆ। ଏରା କଷିରା କ ଯେ ଭଲ ଲାଗୁଚି ନା ଲୋ।
ହୁଁ।
ଆଜି ଭାଜିଲୁ ଫୁଣି।
ହୁଁ।
ହେରା ଏଇନା ଖାଇବ ନା ଆଉ ଭଲ। ମଦରଙ୍ଗା ଶାଗ ମଦରଙ୍ଗା ଶାଗ ଖାଇନୁ କେବେ?
ନା।
ହେଗୁରା ତରକାରୀ କରିକି ଖାଇବୁ ସୋରିଷ ନାଖେ ରାଇ କରିବୁ ସୋରିଷ ପକେଇକି ଆଳୁ ହେରିକା। ହେଡୁ ଫୁଟେଇବୁ ଦେଖିବୁ ବଢିଆ ନାଗିବ। ହେଇରାକ ଦିନେ ତୋଳିିକି ଦେବି ରହିଥା। ହେ କିଣିକିନା ଆଣା ହଉଚି ହାଟରୁ।
କଳମ ଶାଗ ଆଣିିଲ ଦବୁ।
କଳମ ଶାଗ ଅଛି ନବୁ କି ଫ୍ରିଜ୍ ରେ ଅଛି। ହଁ ମୋର ମନେ ନାହିଁ ଏଗରା ତତେ ଦବାକୁ। ବତୁରେଇ ଦବୁ ପାଣିରେ। ହେଡୁ ଖାଇବୁ। ଅଛି କଳମ ଶାଗ ନବୁ। ତୋ ବାବା ଆଣିଥିଲେ ଯେ ଶୁଖିଲିଆ ନେଖେ ପାଣିରେ ବତୁରେଇ ଦବୁ ସେ ହେଇଯିବ ଚେଙ୍ଗା ଚେଙ୍ଗା। ମୁଁ ଦି ଥର ଭାଜିକି ଖାଇଲିଣି ଆହୁରି ଅଛି। ଆଉ କଁ। କାଲି ସକାଳେ ଆଣିଦେବି କାଆକୁ ପଠେଇବୁ ଆସିକି ନବ।
ହୁଁ।
ମୁଁ ଗାଧେଇ ଗଲେ ଆଣିଦେବି ତୋଳିକିନା। ଘିଅରା ଡବା ଦବୁ ସେ ଗୋଟେ ବୋତଲଟାରେ ଦେଇଚି ଡବାଟାରେ ସେ ତା ଡବାଟା ନବ ବୋଧେ
ହଉ।
ଏଇଥିରେ ଢାଳିକିନି ନେଇଯିବୁ ନହେଲେ ଡବାଟା ନବୁ ପୁଣି ପଠେଇ ଦବୁ ନହେଲେ।
ଆ ଡ଼ବାଟା ଜେବି ନ ହେହେଲେ
ହୁଁ। ଅଧକିଲିଆ ଡବାଟେ ମାଣିକାଆଟେ ରଖିବୁ ଛୋଟିଆ ଗ୍ଲୁକୋଜ ଡବା ଯେ ହେଇଥିରେ ମାଣେ ହଉଚି ଜାଣିପାରିବୁ ହେଇ ଗାର ଯାଙ୍କେ-
ୟେ କ ଥିରେ ଯେ?
ହେଁ?
କୋଉଥିରେ ମାପିକିଦଉଚି ମାପିକିଦଉଚି?
ମାଣରେ ଏ ଅ ଆପ୍ଲିପ- - ଟ୍ରିଆ ଦିିକିଲିଆ ଗ୍ଲୁକୋଜଡବା ନାଇଁ?
ହୁଁ।
କରେ ମାଣେ ହବ ଏ ଗାର ଯାକେଁ ସାତଶହ ଟଙ୍କା ନଉଚି ଆଉ।
ହୁଁ ହୁଁ।
ସାତଶହ ନଉ ନି? ସାତଶହ ଟଙ୍କା ନଉଚି ମାଣ। ଲିଟର ଟା ଚଉଦଶ ହୁଁ।
ହୋଉ।
କଣ?
କାଲି ମୋ ପୁଅ ପନିର୍ ନବ ଆଜି ବିରିୟାନୀ ନେଇଥିଲା।
ପନିର୍ ନବ?
ହଁ ପନିର୍ କି ରୁଟି।
ହଁ କି। ତୋ ପୁଅ ତ ଦିନକୁ ଗୋଟେ ଖାଇବା ଖାଇବ ନବ ଆଉ। ହୋଉ। ନଉ ଆଉ ହୁଁ। ଟିଉସନରୁ କେତେବେଳେ ଆଉଚି କି?
ଟ୍ଯୁସନ ରୁ ଆଉଚି ସାଢେ ପାଞ୍ଚଟାରେ ଏ ଯୋଉ ସାଢେ ଛଅଟାରେ।
ହଁ ନେ ଏଇ ଥରମାଲ ଯାଉଚି ଟିଉସନ?
ହୁଁ। ବୋଉ କୁ ଏଇ ଟ୍ରେନ ରେ ଗଲୁ ଟ୍ରେନରେ ଗଲେ ତାଙ୍କ ମ୍ୟାଡାମଙ୍କ ଘର ଦେଖା ଯାଉଚି ବାଟଠେ। ହୁଁ ଆଉ କଣ କାଲି ନବ ପନିରି ଭା ପନିର ପକୋଡା କୁ ପନିର ତରକାରୀ ଆଉ ରୁଟି।
ନଉ ଆଉ। ଏଇ ହେରା ନଉନି ନା
ହେରା ତାଙ୍କ ସ୍କୁଲରେ ଆଲାୱ ନାଇଁ।
ଆଇ। ରୁଟି, ପରଟା, ଭାତ ଏଇରା ନେବେ।
ହୁଁ ଆଜି ବିରିୟାନି ନେଇଥିଲା।
ହଁ। ବିରିୟାନୀ ହେଲେ ତ ପୁଅର ତ ମଜା ଆଉ। ରାତିରେ ବିରିୟାନୀ ଭାତ ବସି
ସେ ଯୋଉ ବିଜୁ ଢାବା ପୁଅ ନଉନି କି ବିରିୟାନୀ। ତାଙ୍କ ଢ଼ାବାରୁ। ହାଲୋ। ହ୍ୟାଲୋ। ହାଲୋ।
ଏଇନା କଣ ରୋଷେଇ କରୁଛୁ? ଅଁ।
କଣ?
କଣ ରୋଷେଇ କରିଛୁ?